ହ୍ୟାଲୋ।
ହଁ ଶୁବୁଚି?
ହଁ ହଁ ଶୁଭୁଛି।
ହଁ କଣ କରୁଛନ୍ତି?
ନାଇଁ ମୁଁ ଏଇଠି ଘର ଓଳା ଓଳି କରିକି ଶୋଇଥିଲି ଏବେ ଟିକେ ଆସୁଚି ଆଉ ଆଉ ତମେ କଣ କରୁଚ?
ମୁଁ ଏଇଠି ବର୍ଷା ହଉଛି ତ ଆସିଛି ଟିକେ ଠା ଛାତ ଉପରେ ବସିବାକୁ।
ଓହୋ ଆଉ ମାମା କଣ କରୁଚି ତମର?
ମା ମା ଏଠି ବାହାରେ ଗଛ ଫୋଛ ଲଗଉଥିଲା ଟିକେ ଏଇନା ଆସିଥିବ ଭିତରକୁ ଆସ
ହଁ ହଁ ମାମା ତହାଲେ ତମର ଗଛ ଲଗେଇଚି ନା।
ହଁ ସିଏ ଏଇ ଭଲ ଲାଗେ ତାକୁ ଗଛ ଫଛ ଲଗେଇବାକୁ।
ମୁଁ ବି ଗଛ ଫଛ ଲଗାନ୍ତି ଆଉ ମୋର ତ ଝିଅ ପୁଅ କେହି ଘରେ ରହୁନାହାନ୍ତି ସବୁ ବାହାରେ ପଢ଼ୁଚନ୍ତି ଆଉ ମୁଁ ଏଇ ରୋଷେଇବାସ କରିକି ଆସିଲା କୁ ମୁଁ ଆଉ ଯତ୍ନ ନେଇପାରିବିନି ଗଛର ସେଥିପାଇଁ ଲଗୋଉନି ଆଉ।
ଓହୋ ଚଳିବ କିଛି ନାହିଁ କ
ହଁ ଆ ମାମା ସହିତ କେତେ ଦିନ ହେଲା ତମର କଥା କଥା ହେଇନି ଆଉ ମୋତେ ସମୟ ମିଳନି ଆଉ ତମ ମାମା ତ ବିଜି ଥିବ ତମ ସହିତ ଟିକେ କଥା ହେଇଯିବି ଆଉ।
ହଁ ହଉ ଠିକ ଅଛି।
ଆଉ ପଢାପଢି କେମିତି ଚାଲିଚି?
ପଢାପଢି ଚାଲିଛି ଠିକ ଠାକ ଏବେ ମୁଁ ଭାବିଚି ହାୟାର ଷ୍ଟଡିଜ ପାଇଁ ମୁଁ ଆଡମିସନ କରିବି ଉଚ୍ଚଶିକ୍ଷା ପାଇଁ।
ନାଇଁ ମୋ ଝିଅ ବି ପରୀକ୍ଷା ଦେଇଚି କିଛି ରେଜଲ୍ଟ ତ ଆସିନି ଆଉ ମୋ ପୁଅ ତ ଏବେ ତ ଛୁଟି ଅଛି ରଜ ପାଇଁ ସିଏ ବି ଘରେ ଅଛି ଦୁଇଜଣ ଯାକ ମୋ ମୁଣ୍ଡ ଖରାପ କରିଦେଉଚନ୍ତି ଏଇଟା ଖାଇବି ସେଇଟା ଖାଇବି କହିକି ମୋ ମୁଣ୍ଡ ଖରାପ କରିଦଉଚନ୍ତି। ତ ମୁଁ ଆଉ ସେତ ସେଥିପାଇଁ କିଛି ଆଉ ଏତେ କାମ ମାନେ କାହା ସହ କଥା ହେଇପାରୁନି ଆଉ କିଛି କାମ ଅଲଗା କିଛି କୁଆଡ଼େ ଯାଇପାରୁନି ଆମର ପାଖ ଘରେ ଜଣେ ମୋତେ ଡାକିଥିଲେ ତାଙ୍କ ରୁକୁ ଟିକେ ଯିବାକୁ ସେଥିରେ ବି ମୁଁ ଯାଇପାରୁନି ଛାଡ଼ିକି ଏମାନଙ୍କୁ ଅଁ ଆ ମୁଁ କଣ ଖାଇବି ମୁଁ କିଛି ଖାଇନି ମୁଁ ଯାଇ ଖରା ବେଳେ ଖାଇଥିଲି ଯେ ଆଉ କିଛି ଖାଇନି।
ହ କଣ କଣ କରିଥିଲେ ଆଜି ରୋଷେଇ?
ଆଜି ବା ବୃହସ୍ପତି ଚଳନ ହଉଥିଲା ତ ହ୍ୟାଲୋ।
ଆଛା ହଁ। ତାପରେ ହଁ ଶୁଭୁଛି।
ହଁ ହଁ ତ ଆମର ଆଜି ବୃହସ ସ୍ପତି ଚଳନ ହେଉଥିଲା ତ ସକାଳୁ ଘର ଫର ଧୋଇ କି ଆଉ ମୁଁ ଖେଚୁଡ଼ି ଡାଲମା ବନେଇଥିଲିି ଟିକେ ଆଉ ହଳଦିଆ ଖେଚୁଡ଼ି ଡାଲମା ଆଉ ଝିଅ କହିଲା ସ୍କୁ ସୋୟାବିନ ଖାଇବ ତ ସୋୟାବିନ ବନେଇ ଦେଇଥିଲି ଟିକିଏ ଆଉ।
ଓହୋ ଆଚ୍ଛା ବୃହସ୍ପତି ଚଳନ କଣ କି?
ନାଇଁ ଏଇ ଯୋଉ ରାଶି ଆମର ଥାଏ ବାରଟା ଯୋଉ ରାଶି ଥାଏ ତାର ସବୁ ଅମ୍ ଅ ଧିପତି ଥାଆନ୍ତି ଏଁ ତ ବୃହସ୍ପତି ସ୍ପତି ଚଳନରେ କଣ ହୁଏ ନା କୋଉ ରାଶିରେ କଣ ଶନି ଚଳୁଥାନ୍ତି କି କୋଉ ରାଶିରେ ଅଲଗା କଣ ଚଳୁଥାନ୍ତି ତ ଏଥିରେ ବୃହସ୍ପତି ଟିକେ ଚଳନ୍ତି ଆଉ ମାନେ ରାଶିିକି ପ୍ରବେଶ କରନ୍ତି ଆଉ ମୀନ ରାଶି ତିରେ ବୋଧେ ପ୍ରବେଶ କରୁଚନ୍ତି ନା କଣ ମୋର ଏତେ ଭଲ ସେ ଆଇଡିଆ ତ ନାହିଁ ତମ ମା ମା ଙ୍କୁ ପଚାରିବ ସେ ତମକୁ ବୁଝେ ଇଦେବେ ସିଏ ମୋଠୁ ଭଲସ ଜାଣିଥିବେ
ଓହୋ ମାନେ ଏମତି କଲେ ମାନେ ଏମତି ରୋଷେଇବାସ ମାନେ ରୋଷେଇ ତ ନୁହଁ ଏମତି ବୁଝାବୁଝି କଲେ ଭଲ ହୁଏ ନା କଣ?
ହଁ ପରା ସେଇ ବା ଅଛି ଆମର ଯେମିତି ମାଣବସାରେ ସବୁ ଧୂଆ ଧୋଇ ହୁଏ ଯେମିତି ଗୁରୁବାର ଧୁଆ ଧୋଇ ହୁଏ ସବୁ ସେମିତି ଏଥିରେ ବି ସବୁ ଧୁଆ ଧୋଇ ଟିକେ ତି ହୁଏ।
ଓହୋ ଆଚ୍ଛା। ଅ ଆପଣଙ୍କ ଗାଁ ବିଷୟ ରେ ଟିକେ କୁହନ୍ତୁ।
ନାଇଁ ତୁ ଛୋଟ ବେଳେ ଆସିଥିଲୁ ଆମ ଗାଁ ଆଡେ ବୁଲି ଏବେ ବି ତ ତୋର ମନ ନଥିବ ଆଉ ଏବେ ତ ସବୁ ସବୁଆଡେ ଖାଲି ପୋଲ ତିଆରି ହେଇଗଲାଣି ଆଉ। ମୁଁ କଣ କହିବିଲ ଆମର ବା ଏଇଠି ବା ଜ୍ୟେଷ୍ଠ ପୂର୍ଣ୍ଣିମା ଆମର ହୁଁ ହୁଁ କଣ ହିଲୁ
ମୁଁ କହିଲି ମୁଁ ଯାଇଥିଲି ଏବେ ଛୋଟ ବେଳୁ ଗୋଟେ ମନ୍ଦିର ଥିଲା ନେମାଳ ଅଚ୍ୟୁତ ମନ୍ଦିର।
ହଁ-ହଁ-ହଁ ସେଇଟା ଅଛି ଏବେ ବି ସେଇଟା ଏବେ ଭଙ୍ଗା ହେଇକି ତାର ସବୁ ତିଆରି ଚାଲିଛି ସବୁ ମାନେ ଏଟା ଛାତ ଫାତ ତିଆରି ହଉଚି ସାଇଡରେ ଗୋଟେ ପଥରରେ କଣ ମନ୍ଦିର ତିଆରି ହଉଚି ମୁଁ ତ ଆଉ ଜାଣିନି ଝିଅକୁ ପଚାରିଲେ ସେ କହନ୍ତା। ଆଉ ତ ମୁଁ ଯାଇ ଥିଲି ସେଇ ବାଟେ ଏବେ ବା ପୁଣି ଯୋଉ ଜେଷ୍ଠ ପୂର୍ଣ୍ଣିମା ଆସୁନି କି ଏଇ ଜୁନ୍ ଅଣତିରିଶ ଆଡେ ଜ୍ୟେଷ୍ଠ ପୂର୍ଣ୍ଣିମା ଅଛି ନା। ତ ସେ ସେତେବେଳକୁ ଆହୁରି ମାନେ ଭିଡ ସେଠି ଲକ୍ଷେ ଲକ୍ଷେ ଲୋକ ଆମେ ସ କାଳ ଚାରିଟାରୁ ଉଠି ଆର ବର୍ଷ ଚା ମାନେ ମୋ ଝିଅ, ମୋ ସ୍ୱାମୀ ଆଉ ମୁଁ ଯାଇଥିଲୁ। ଆଁ ସକାଳ ଚାରିଟା ରୁ ଗଲାବେଳକୁ ବି ସେଠି ମାନେ ଭିଡ ଏତେ ଯେ, ସେଠିମାନେ ଠିଆ ହେଇଚୁ ଆମେ ଘଣ୍ଟାଏ ପରେ ଯାଇ ଦର୍ଶନ ମିଳିଲା, ତ ସେମିତି ଏ ବର୍ଷ କଣ ଏ ବର୍ଷ ତ ଅଧା କାମ ହେଇକି ପଡିଚି। ତ ଆମେ ଆଉ ଜାଣିନୁ କଣ ମା ନେ ହଉଥିବ କି ନାଇଁ, ତୁ ଆସୁନୁ କେବେ ଆମ ଘର ଆଡେ ରହିବୁ ଦି ତିନି ଦିନ ତାପରେ ବୁଲଯିବୁ ସିଆଡେ?
ହଁ ଦେଖିକି ଯିବି ଆଉ, ଏଇ ଜୁନ ମାସ ହଉ ଟିକେ ଖରା ଏଇନା ଜୋର ହଉଛି ନା ଗରମ ହଉଛି ଯେ ମୁଁ କୁଆଡେ ବାହାରକୁ ଯି ଖରାକୁ ବା ଡର ଲାଗୁଚି ବହୁତ, ଖରା କମୁ ଟିକେ ବସ ର୍ଷା ଦିନ ହେରିକା ଆସୁ ତାପରେ ଦେଖ ଯିବି ଆଉ।
ହଁ ହଁ ଠିକ କହୁଛି। ବା ଆମର ଏଠି ଏତେ ଖରା ଏତେ ଗରମ ଯେ ଆମର ପୁଣି ରାତ୍ ରାତିରେ କଣ କରୁଛନ୍ତି ନା କରେଣ୍ଟ କା କାଟି ଦେଉଛନ୍ତି। ଆଉ ଏସିି ଥାଇକି ବି କଣ ଲାଭ କହିଲୁ। କରେଣ୍ଟ କାଟିଦେଲେ ତ ଏସି ହିଁ ଚାଲିବନି। ତମ୍ ହଁ ସବୁ ହଇରାଣ ହଉ
ଆଉ ମୁଁ ତ ଛାତ ଉପରେ ଶୋଇପଡ଼ୁଛି। ମୋର କିଛି ନାହିଁ ଏଇ ଝୀ ଝିଅ ଆଉ ପୁଅ ଶୋଇବା ପାଇଁ ହ ହଇରାଣ ହଉଛନ୍ତି ଆଉ। ସେ ତ ଛାତ ଉପରେ ଶୁଅନ୍ତିନି। ଛାତ ଉପରେ ଶୋଇଲେ ହଁ ଛାତ ଉପରେ ଶୋଇଲେ ଦେହ ଖରାପ ହବ ସିଏ ଶୁଅନ୍ତିନି ଆଉ।
କରେଣ୍ଟ୍ ନଥିଲେ କଣ ହି ଚାଲିବ କିଛି ଚାଲିବନି ଏସି ଫ୍ରିଜ୍ ଟିଭି କିଛି ଚାଲିବନି।
ହଁ ବା ଆଉ କଣ ସବୁ ଫୁଲ ଗଛ ତୋ ମାମା ଲଗେଇଛି କହିଲୁ?
ମା ଲଗେଇଛି କୁଞ୍ଜଲତା ସଦାବିହାରୀ ଆଉ ମଲ୍ଲୀ ଗଛ ଟଗର ଗଛ ଆଉ ଲିଲିି ଗଛ ତାପରେ ଆଉହଉଛି ଆଉ ଅପରାଜିତା ଏମିତି ଆଉ ବହୁତ ଗୁଡା ଗଛ ଲଗେଇଛି ଆଉ ତାପରେ ମା କଣ କହୁଥିଲା ନା ଯୋଉ କଞ୍ଚା ହଳଦୀ ଖାଇଛୁ
ହଁ ହଁ ହଁ।
କଞ୍ଚା ହଳଦୀର ଡେମ୍ଫ ଆଣି ପୋତିଦେଇଥିଲା ଯେ ସେ ଏବେ ଗଜା ବାହାରିଲାଣି।
ହଁ ବା ହଁ ହଁ ଆମ ବାଡିରେ ବା ହେଇଛି ସେଇଟା ଆମ ବାଡିରେ ସେଇ ହଳଦୀ ଗଛ ହେରିକା ଲାଗିଛି। ଆମର ବି ହେଇଛି ମାନେ ହଳଦୀ ଆର ବର୍ଷ ଲଗା ହେଇଥିଲା। ଆଉ ଏବ ବର୍ଷ ଲଗା ହେଇନି। ଏ ଆର ବ ର୍ଷ ଆରବର୍ଷର ବୋଧେ ପୁଆ ରହିଯାଇଛି ଉ ଉଠିଛି ଆଉ ଏଥିରେ ଆମର ଆମର ଯୋଉ ଅଷ୍ଟମୀ ହେଲେ ଆମର ଏଣ୍ଡୁରି ପିଠା କରିବୁ ଆଉ। ଏଣ୍ଡୁରି ପିଠା ଟା ବଢିଆ ବାସେନି କି ହଳଦୀ ପ ପତ୍ରରେ।
ହୁଁ ମୋର ଫେର୍ବେଟ।
ହଁ ହଁ ହଁ ମୋର ବି ମାନେ ମୋ ଝିଅର ବି ପସନ୍ଦ ଆଉ ମୁଁ କରେ ଆଉ ସେ ଖାଏ ଆଉ। ଆଉ କଣ ଆଉ ସେ ଯୋଉ ସଦା ବିହାରୀ ଆଉ ତୁ ଆସିଲା ବେଳେ ଦିଟା ଫୁଲ ଗଛ ଆଣିବୁ ତ ଆମ ଘରକୁ।
ହଉ ହଉ ଠିକ୍ ଅଛି। ମୁଁ ଏବେ ଯାଇଥିଲି ସେଇପଟେ ଆମ ଗାଁ ରେ ଦେଖିଥିଲି କେନାଳ ଫେନାଳ ବହୁତ ଖୋଳା ହଉଥିଲା।
ହଁ ହଁ ହଁ ହଁ ଠିକ୍ ଠିକ୍ ଠିକ୍ ଠିକ୍ କହିଛୁ ଠିକ୍ କହିଛୁ ସିଏ ବା କଣ ନୂଆ କାମ ଆସିଛି ବୋଧେ ସେ କେନାଲକୁ କଣ କରୁଛନ୍ତି ନା ପାଣି ଶୁଖେଇ ଦେଇକି ସେଥିରେ ସବୁ ସିମେଣ୍ଟ ଦେଇକି କରୁଛନ୍ତି। ହେଲା ଆଉ ମାନେ ଆଗରୁ କଣ ମାନେ ପାଣି ଟା ଗୋ ଗୋଳିଆ ଆସୁଥିଲା ନା ଯେହେତୁ ତୁ ମାନେ ମାଟି ପାଣି ଗୁଡାକ ଆସୁଥିଲା। ଏବେ ବୋଧେ ତ ଭଲ ପାଣି ଆସ ବୋଲି ବୋଧେ କରିଛନ୍ତି ଆଉ ତାପରେ ଏଇଥର ପୁଣି ଧାନ ଚାଷ ହବ ନା ଏଇ ବର୍ଷା ଦିନ ଆସିଲାଣି ତ ତା ପୂର୍ବରୁ ସେ ବିଲକୁ କୁ ବି ଯୋଉ ଛୋଟ କେନାଲ ଯାଇ ନଥାଏ କି ତା କାମଟା ବି ସାରି ଦଉଛନ୍ତି। ବୁଝିଲୁ।
ଓ ହୋ ଆଚ୍ଛା ଆଚ୍ଛା ଉ କଣ କୁହନ୍ତୁ?
ନାଇଁ ମା ଆଉ କଣ ଆଉ ତୁ କଣ ଖାଇଥିଲୁ?
ମୁଁ ଖାଇଛି ଭାତ ଡାଲି ଆ ଆଉ ମିଶ୍ଚର୍ ଆଉ ଆଳୁ ଚକ୍ଟା ଏମତି ଆଉ ସେତିକି ମତେ ବା ଟିକେ ଥଣ୍ଡା ହେଇ ଯାଇଚିନା ଦେହଟା ଭଲ ନାହିଁ ମୋର ଆଉ ତ ସେଥିପାଇଁ ପଖାଳ ଦେହ ଟା ଭଲ ନାଇଁ ମୋର ତ ସେଥିପାଇଁ ପଖାଳ ପଖାଳ ଖାଇବାକୁ ମାଆ ମନା କରୁଛି ତ ମୁଁ କହିଲି ହଉ ଛାଡ଼ ଠିକ୍ ଅଛି ଗରମ୍ ଭାତ ଦୁଇ ତିନି ଦିନ ଖାଇଦେବି ତାପରେ ପୁଣି ପଖାଳ ଖାଇବି।
ହଉ ତୁ ଆଉ ଯୋଉ ଆଉ କିଛି ମାନେ ଅଁ କହିଲେନି ଖେଚେଡି ହେରିକା କରିଥାନ୍ତେ ନା ତ ମାମା ଆଜି କରିନି ଆଉ ଜାଣିନଥିବ ବୋଧେ
ହ ମୁଁ ଜାଣିନି ସେ ଚଳନ ରାଶି ଚଳନ କଥା ମୁଁ ଜାଣିନି ଆମ ଘରେ ତ ମୁଁ କାଇଁ ଦେଖନି ଏବେ ଏମିତି କେବେ ହେବାର ହେଇଣି ମୁଁ ଜାଣି ଏମତି କିଛି ସେ ଉପରେ ଆଇଡିଆ ନାହିଁ ମୋର
ଆଚ୍ଛା ଆଚ୍ଛା। ହଉ ଆଉ ଜ ବଡ଼ ହେଲେ ଜାଣିବୁ ଆଉ। ହ ଆଉ କୋଉ କଲେଜ କଣ ଦେଖିଲୁଣି ସବୁ ପଢିବୁ ବୋଲି କଣ କହୁଥିଲୁ
ହଁ ହଁ ମୁଁ ଦେଇଛି ବା ସେଇ ଆପଣ ଝୁଅ ଯୋଉ ଏକ୍ଜାମ ଗୁଡ଼ା ଦେଇଲା ମୁଁ ବି ସେଇାକୁ ଦେଇଛି ରେଜଲ୍ଟ ବାକି ଆସିନି ରେଜଲ୍ଟ ଆସୁ ତାପରେ ଦେଖିବି ଭଲ କଲେଜ ସେ ଯେଉଁ ଅନୁସାରେ ର୍ୟାଙ୍କ ଆସ ସେଇ ଅନୁସାରେ ପକେଇବି କଲେଜ ଆଉ
ରେଜଲ୍ଟ ଟା କେବେ ଆସିବ ଜାଣିଚୁ କି?
ହଁ ଏଇ ଜୁନ୍ ଫାଷ୍ଟ ୱିକ୍ ରୁ ସେକଣ୍ଡ ୱିକ୍ ଭିତରେ ସବୁ ବାହାରିଯିବ ହଁ ହଁ ଏ ଏଇ ଯୋଉ ଜୁନ୍ ମାସ ଫାଷ୍ଟ ୱିକ୍ ରୁ ସେକେଣ୍ଡ ୱିକ୍ ଭିତରେ ବାହାରିଯିବ ବାହାରି ସାରିଲା ପରେ ତାର ଦି ଚାରି ଦିନି ପରେ ପଳେଇ ଆସିବ ଆପ୍ଲାଇ ହେରିକା କରିବା କରିବା ପାଇଁ ଆଉ ଆ ଆପ୍ଲିକେସନ୍ ହେରିକା ପକେଇବା ପାଇଁ ଆଉ।
ଅହଁ ଭଲ ଆଉ ଆମର ବି ସେବେ ଭାରିଲେ ଜଣା ପଡନ୍ତା ଆଉ କେତେ କଣ ରଖ ରଖିଛି ମାର୍କ ସିଏ ବି କହୁଛି ଥିଲା ଏଇ ପ୍ରାଇଭେଟ୍ ରେ କଉଠି କରିବ ଗମେଣ୍ଟରେ ତ ଏତେ ଭଲ ନାହିଁ ବୋଲି ସେ ବି ମନା କରୁଥିଲା ଆଉ ଦେଖାଯାଉ କୋଉଠି ହଉଛି ଆଉ।
ହଁ ଗମେ ପ୍ରାଇଭେଟ ରେ କଲେ କିଛି ଅସୁବିଧା ନାହିଁ ଯେ କିନ୍ତୁ ଏଇଆ ପ୍ରାଇଭେଟ୍ ରେ ଟି ଟେ ଇଏ ପଡିବ ଅଧିକ ଟିକେ ପଡ଼ିବ କୋର୍ସ ଫି ହେରିକା ଟିକେ ଅଧିକ ପଡ଼ିବ ଚାର୍ଜେସ୍ ଫାର୍ଜେସ ବେ
ହଁ ହଁ ସେ ପ୍ରାଇଭେଟରେ ଟିକେ ଅଧିକ ପଇସା ଲାଗିବ। ଗମେଣ୍ଟ ରେ କଲେ କମ ପଇସା ସିନା ହେଲେ ମାନେ ମିଳିବ ନାହିଁ ଚାକିରି ମିଳିବ କି ନାଇ ଠିକ ନାହିଁ ନା।
ହୁଁ ହୁଁ।
ହଉ ତାହେଲେ ହଉ ପୁଅ ମୁଁ ରଖୁଛି ମୁଁ ପରେ କ ଥା ହେବି ଆଉ ଯାଉଛି ଟିକେ ସନ୍ଧ୍ୟା ହେରିକା ଦେଇଦେବି।
ହଁ ହଁ ଠିକ ଅଛି ଆ